ହାଲୋ।
ହାଲୋ।
ହାଲୋ।
ହଁ ମୋ କଥା ଆପଣଙ୍କୁ ଶୁଭୁଛି?
ଆଜ୍ଞା।
ଆଚ୍ଛା ମୁଁ କହିଲି କଣ କରୁଛନ୍ତି?
ବସିଚି ଏବେ ଆଉ ଆପଣ କଣ କରୁଛନ୍ତି?
ମୁଁ ବସିଚି ଆଉ ଦୋକାନରେ ଆଉ କଣ କରିବା।
ଖାଇବା ପିଇବା ସଇଲାଣି?
ଆଜ୍ଞା।
ଖାଇବା ପିଇବା ସଇଲାଣି?
ହଁ ଜଷ୍ଟ ଏଇଖା ବରା ହେରିକା ଆଣିକି ଖାଉଥିଲି ଆଉ।
ହେଲେ ଇଭିନିଙ୍ଗ ଖାଇବା ହେଇଗଲାଣି?
ହଁ ହଁ।
ଆଉ କଣ ଖବର କୁହ?
ନାଇଁ ଭଲ ମୁଁ କହିଲି କି ଆଜି। ଆମେ ଟିକେ ଯୋଉ ଆଲୋଚନା କରିବା। ସଡକ ଦୁର୍ଘଟଣା ଉପରେ ଆଲୋଚନା କରିବା।
କହୁନାହାନ୍ତି କୁହନ୍ତୁ।
ଦେଖନ୍ତୁ। ଆମେ ଯେତେବେଳେ ରୋଡରେ ଯାଉଛେ ବା ରାସ୍ତାରେ ଯାଉଛେ ତାର କିଛି ନିୟମ ଅଛି ଠିକ ଅଛି। ଯେମିତିକିି ଆମେ ରାସ୍ତାରେ ବାଁ ପଟେ ଯିବା ଅ ରାସ୍ତା ଜରୁ ମାନେ କ୍ରସ କଲାବେଳକୁ ଉଭୟ ବାଁ ପାସ୍ ଅ ବାଁ। ଡାହାଣ ସବୁ ଆଡକୁ ଦେଖିକି କ୍ରସ କରିବା।
ଆଜ୍ଞା।
ଧର ଆ ମ ଯୋଉମାନେ ପାଦରେ ଚାଲିକି ଯାଉଛନ୍ତି ସେମାନେ କଣ କରିବେ? ନା ଯେମିତି ଫୁତଫାତ୍ ତାଙ୍କ ପାଇଁ ଅଛି ଠିକ ଅଛି ସେମାନେ ଫୁତଫାତ୍। ରେ ଯିବେ ଧର ଆମକୁ ରୋଡ କୋଉଠି କ୍ରସ କରିବାର ଅଛି ଅଧାରୁ ତ ଆମେ ଜେ ଜେବ୍ରା କ୍ରସିଂ ଦେଖି ଦେଖିକି କ୍ରସ୍ କରିବା ତ ଏତେ ସ ସବୁ ନିୟମ ହେଲା ପରେ ବି ଲୋକମାନେ ନିୟମକୁ ମାନୁନାହାନ୍ତି। ଠିକ ଅଛି ଯାହା ଦ୍ଵାରା। ଦିନକୁ ଦିନ କଣ ହଉଛି ନା ବହୁତ ଆକ୍ସିଡେଣ୍ଟ ବଢୁଛି ଠିକ ଅଛି ତ
ଆଜ୍ଞା।
ମୋ କହିବା କଥା ଯୋଉ ସଡକ ଦୁର୍ଘଟଣା ଉପରେ ଆପ
ହଁ।
କଣ ପାଇଁ ହଉଛି ମାନେ ସେମିତି କିଛି ଆପଣ କାରଣ କହିପାରିବେ।
ଶୁଣ ସ ଫାଷ୍ଟ ଅଫ୍ ଅଲ୍ ସଡ଼କ ଦୁର୍ଘଟଣା ହେଇନଥାନ୍ତା ଯଦି ମେନ୍ ଗ ଥା ହେଉଛି ଲୋକମାନେ ସବୁ ନିୟମ ମାନିକି ଚଳିବେ ଯେମିତି କି ଜେବ୍ରା କ୍ରସିଂ କଲାବେଳେ କୌଣସି ଗାଡ଼ି କ୍ରଶ କରିବନି। ଦ୍ଵିତୀୟ କଥା ଯୋଉଁ ରୋଡ଼ ସାଇଡ଼ରେ କିଛିଟା ଚିହ୍ନ ଥାଏ ସେ ଚିହ୍ନ ଲେଖା ହେଇଥାଏ ସ୍କୁଲ୍ ଏରିଆ କି ଯେକୌଣସି ଏରିଆ ଲେଖା ହେଇଥାଏ ଏଇଟା ହେଉଛି ସ୍କୁଲ ଜାଗାଟି ପିଲାମାନେ ପାଠଶାଠ ପାଠ ପଢ଼ନ୍ତି ମା ସ୍କୁଲ୍ ଆଗରେ ହମ୍ସ ରହିବା ଦରକାର ଯାହାଫଳରେ ଗୋଟେ ଗାଡ଼ି ଆସିଥିବା ଆଗରୁ ତ ସ୍ଲୋ ହେବ ମାନେ ଯେତିି ସ୍ପିଡ଼୍ରେ ରେ ଯିବା ଇ ରାସ୍ତା ସେ ସ୍ଲୋ ହବା ଦରକାର ନିର୍ଦ୍ଦିଷ୍ଟ ଇଏ ଦରକାର। ତାପରେ ଆଉ ଗୋଟେ କଥା ହେଲା ଯେ ପା ରୋଡ଼ ମାନେଙ୍କରେ ଯେପରିକି ଆମର ଜେବ୍ରା କ୍ରସିଂ ଅଛି। ଲୋକମାନେ କ୍ରସ୍ କରିସାରିଲା ପରେ ହିଁ ଗାଡି କ୍ରସ କରିବା ଉଚିତ ତାପରେ ମଦ୍ୟପାନ କରି ଗାଡି ଯୋଉ ଚଲୋଉଛନ୍ତି ଲୋକମାନେ ଯାହା ଫଳ ଅଧିକା ଆକ୍ସିଡେଣ୍ଟ ହଉଛି।
ଆଜ୍ଞା।
ବୁଝିପାରିଲ।
ହୁଁ।
ସେ ତାକୁ ଛା ତାକୁ ବାଦ୍ ଦେଇ ଦେଲା ପରେ ହେଲମେଟ୍ ଟିଏ ଗାଡ଼ିରେ ବ୍ୟବହାର କରିବା ଦର କାର ପ୍ରଥମତଃ କଥା ରୋଡ ର ନୀତି ନିୟମ ବାଇକ ର ଲାଇସେନ୍ସ ସବୁକିଛି ଯେମିତି ଗୋଟେ ଗାଡ଼ି ଚଢ଼ିବା ଆଗରୁ ଯେମିତି ତୁମର ସବୁ ଜିନିଷ ଠିକ ଠାକ୍ ଥିବା ଦରକାର।
ହୁଁ।
ସରକାର ଏତେ ନିୟମ କାନୁନ କରିସାରିଲା ପରେ ବି
ଆଜ୍ଞା।
ଲୋକ ମାନେ ତାକୁ ମାନୁନାହାନ୍ତି କିନ୍ତୁ କଣ ହବ ଯାହା ଫଳରେ ଆକ୍ସିଡେଣ୍ଟ ଦିନକୁ ଦିନ ଦୂର୍ଘ୍ ଘଟଣା ଘଟିବାର ଚାଲିଛି ଆଉ।
ମୁଁ ଏଇଠି ଗୋଟେ କଥା କହିବି ଶୁଣନ୍ତୁ ଯେହେତୁ ସରକାର ଆମର ଭଲ ଚାହୁଁଛନ୍ତି ଠିକ ଅଛି ଗୋଟେ ସି ଏ ସେଥିପାଇଁ ତ ବହୁତ ଗୁଡେ ନିୟମ ବି କରିଚନ୍ତି। ନାଇଁ ହେଲମେଟ ନ ପିନ୍ଧିଲେ ହଜାର ଟଙ୍କା ଜୋରି ମନା ତୁ ମାନେ ଦୁଇ ଛକିଆ ଯାନ ରେ ତିନି ଜଣ ବସିକରି ଯାଇ ପାରିବେନି। ତ ଆଉ କଣ ନା କାରରେ ସିଟ ବେଲଟ ବାନ୍ଧିବା କମ୍ପଲ ସରି। ଗୋଟିଏ କାର ଗାଡି ଯଦି ଆପଣ ରୋଡ ଉପରେ ଚଲଉଛନ୍ତି ତାର ଇନସୁରାନ୍ସ କରିବା ନିହାତି ଦରକାର ଆପଣ ଚଲେଇବା ପାଇଁ ଆପଣଙ୍କ ଲାଇସେନ୍ସ ଦରକାର ଆପଣଙ୍କ ଗାଡିର ପ୍ରଦୂଷଣ ଯୋଉ ମା ଇଏଟା ସେଇଟା ରହିବା ଦର କାର ନହେଲେ ଆମ ଏମାନେ ପରିବେଶ ଖରାପ ହବ ତାପରେ ବି ଦେଖନ୍ତୁ ଏତେ ସବୁ ହେଲା ପରେ ବି ଆମେ ଭାବୁଛେ ନାଇଁ ସରକାର ଏଗୁୁରା ଏତେ କରିଦେଲେ ଆମେ ବେଶୀ ଅମାନିଆ ହଉ ଛେ ଯାହା ଦ୍ଵାରା କଣ ହଉଛି ନା ଫାଇନ ପଡୁଛି ଠିକ ଅଛି ଆମେ କେବଳ ଆମେ ଚାହୁଁନେ ମାନେ କଣ ଆମେ କେବଳ ଫାଇନ କୁ ଦେଖୁଛେ। ଆମେ ଆମ ସୁରକ୍ଷା କୁ ଦେଖୁନହି ଯେ ଆମେ ଯଦି ଆମ ଠିକ ବା ରେ ଜିବା ଯୋଉ ଯୋଉ ରୁଲ ଅଛି ରେଗୁଲେସନ ଅଛି ଆମେ ତାକୁ ଯଦି ମାନିବା ତ ଆମେ ଫାଇନ କାହିଁକି ଦବା?
ହୁଁ ସେଟା ତ ଠିକ୍ କଥା ଆପଣ ଯାହା କହିଲେ ସେଇଟା ଠିକ୍ କଥା।
ଇସୁ ଅଇକା ମୁଁ କହିବା କଥା ଗୋଟେ ଦେଖନ୍ତୁ ଗୋଟେ ସୁନ୍ଦର ଏକ ଏକ୍ଜାମ ମାନେ ଉଦାହରଣ ଆପ ଆପଣଙ୍କୁ ଦଉଚି ଶୁଣନ୍ତୁ। ଅ ଦେଖନ୍ତୁ ତ୍ରିଶୁଳିଆଟା ଆମର କଟକକୁ ଏପଟେ କନେକ୍ଟ କରୁଚି। ସଂ ଯୋଗ କରୁଚି ଏପଟେ ଭୁବନେଶ୍ଵରକୁ ସେପଟେ ବାଙ୍କିକୁ ଏପଟେ ବାଲିକୁଦାକୁ ଠିକ ଅଛି ତ ମୁଁ କହିବା କଥା ଦେଖନ୍ତୁ ଏତେ ବଡ ଏରିଆ କିନ୍ତୁ ଦେଖନ୍ତୁ କଣ ଲାଭ ଅଛି, ମାନେ ଅ ଟ୍ରାଫିକ୍ ମାତ୍ର ଗୋଟେ ରହୁଚି। ସିଏ
ହୁଁ।
ହେଇପାରିବ ସିଗନାଲ ବି ଠିକ୍ ସେରେ କାମ କରୁନି କି ଯଦି ବି ସିଗନାଲ୍ କାମ ବି କରୁଚି ଲୋକମାନେ ତାକୁ ଫୁ କରିକି ଉଡେଇ ଦଉଚନ୍ତି। ବୁଝୁଚନ୍ତି ନା?
ହଁ।
ଆଉ କଣ କହୁଚନ୍ତି ଲୋକମାନେ ବହୁତ ସ୍ପିଡରେ ଚଲଉଚନ୍ତି ମାନେ କେହି କାହାକୁ ମାନେ ଦି ମିନିଟ ଅପେକ୍ଷା କରିବାକୁ ନାହାନ୍ତି। ଯେମିତି ଆମର ସିଗ୍ନାଲ ଲାଇଟ୍ ଅଛି। ଯେମିତି ସିଗ୍ନାଲ ଆମର ତିନିଟା ଲାଇଟ ଅଛି ଗୋଟେ ହଉଚି ସବୁଜ ରଙ୍ଗ ଯେ ଆମେ ଯିବା। ହଳଦିଆ ରଙ୍ଗ ଥିଲେ ଆମେ ଯିବା ପାଇଁ ପ୍ରସ୍ତୁତ ହେବା। ନାଲି ରଙ୍ଗ ଦେଲେ ଆମେ ରହିଯିବା। ଏଇ କଥା ଟା ମୁଁ କହିବା କଥା ଯେ ସବୁ ଲୋକ ମାନେ କଣ ମାନୁଛନ୍ତି କି?
ନା ନା ଏଇଟା ସ ସବୁ ଲୋକ ମାନେ ଟୋଟାଲ ମାନୁନାହାନ୍ତି ଏଟା।
ମାନୁ ନାହାନ୍ତି, ଦେଖନ୍ତୁ ଆମେ ବି ବି ମାନୁନେ। ବେଳେ ବେଳେ ଆମର କୌଣସି ଜାଗାକୁ ଜଲଦି ଯିବାର ଅଛି ଆପଣ ସତ କୁହନ୍ତୁ ଆପଣଙ୍କ ବି ବେଳେ ବେଳେ କଣ କରୁଛନ୍ତି, ନା ଆଇନ୍ କୁୁ ଅମାନ୍ୟ କରୁଚନ୍ତି। ଯୋଉ ନିୟମକୁ ଅମାନ୍ୟ ବି କରୁଛନ୍ତି। କାରଣ
ହୁଁ।
ଇଏ ନୁହେଁ। ଯେ ତାପରେ ଦେଖନ୍ତୁ ଆଉ ବେଳେ ବେଳେ କଣ ହୁଏ ନା ଟ୍ରାଫିକ୍ ଏତେ ଜାମ୍ ହେଇଯାଏ ବେଳେ ବେଳେ କୌଣସି ପୂଜା ପାର୍ବଣ ଇଏରେ, ଆମ୍ବୁଲାନ୍ସ କୁ ବି ଯିବାକୁ ବାଟ ହୁଏନି। ଛାଡ଼ନ୍ତିିନି ବୁଝିଲନ୍, ଯାହା ଦ୍ବାରା ଗୋଟେ ରୋଗୀର ବି ହଠାତ୍ କି କିଛି ହେଇଯାଇପାରେ।
ହଁ।
ହଁ ତ ମୁଁ କହିବା କଥା ଦେଖନ୍ତୁ ଗଛ ଯୋଉ ଅ, ଦେଖନ୍ତୁ ଏବେ କଣ ହଉଛି ନା ପ୍ର ତେକ ଘରେ ଗୋଟେ ଛୁଆ ଯଦି ଦଶମ ପାସ୍ କଲା ତ ସିଏ ଯଦି ତା ବାପା କୁ ବୁଲେଟେ ମାଗିଲା, ବୁଲେଟ ନ ହଉ ତା ବାପା କଣ ତାକୁ ଖଣ୍ଡେ ସ୍କୁଟି ଦେଇଦେଲା। କିନ୍ତୁ ପୁଅର ଭବିଷ୍ୟତ କୁ ସେ ଜମା ଦେଖିଲେ ନାହିଁ। ପୁଅ ଗାଡି ଭଲସେ ଚଲେଇ ପାରୁଚି କି ନାଇଁ, ଡାଇରେକ୍ଟ ତାକୁ ଗାଡି ଦେଇଦେଲେ ସେ ରୋଡ୍ ଉପରେ ଚଲ ଯାହାଦ୍ଵାରା ସିଏ ତ ଭଲସେ ଗାଡି ଚଲେଇନି, ଯାହା ଦ୍ଵାରା ସିଏ ତ ନିଜ ଜୀବନ ସହିତ ଖେଳିବା ସହିତ ଅନ୍ୟ କିଛି ଲୋକଙ୍କ ସହିତ ଖେଳୁଛନ୍ତି, ଏବେ ରିସେଣ୍ଟଲି ଦେଖନ୍ତୁ ଏଇ ଯୋଉ ରଜ ଥିଲା ରଜ ପାଇଁ ମାନେ ଏତେ ଗହ ଆଉ ଗୋଟେ କଥା ଶୁଣନ୍ତୁ ଗହଳିରେ କେବେ ମାନେ ଦୁର୍ଘଟଣା ଘଟେନି।
କେବେ ଖାଲି ସ୍ଥାନରେ ରୁହେନା ହଁ।
ଆଜ୍ଞା ଆପଣଙ୍କ କଥା ଠିକ ଅଛି, କିନ୍ତୁ କଣ କହିଲେ ଯେତେବେଳେ ଫାଙ୍କା ଥାଏ ନା ଆମେ ବି ହଉନା କାଇଁ ଦେ ଏତେ ସ୍ଲୋରେ କଣ ଯାଉ ମୋଟେ ଏକ୍ସିଲେଟର୍ ଟେ ମୋଡି ଦେ କିଏ ଏଟା ମରି ଦେ ଟିକେ ଜୋରରେ ଯି ଯିବା ଭାରି। ଆଉ କିଛିଟା ଯୋଉ ବଜାର ରୋମିଅନ ଥାନ୍ତି ବୁଝୁଛନ୍ତି ନା କଣ କରନ୍ତି ଯୋଉ ଗୋଟେ ଗୋଟେ ଫଟପଟିଆ ଗାଡି ଧରି ଏତେ ସ୍ପିଡରେ ଯାଆନ୍ତି ମାନେ ଆପଣ କଣ କରିବେ ନା ଆପଣଙ୍କ କାନ ବି ବେଳେ ବେଳେ ମାନେ ଏତେ ଯୋରେ ଆପଣଙ୍କୁ ଏତେ ରିଯିଡ୍ ଲାଗେ ବେଳେ ବେଳେ ଯେ କଣ ଏମାନେ ଏମତି ଚଲୁ ଚନ୍ତି ଗାଡି। ବେଳେ ବେଳେ ନିଜକୁ ବି ଇଏ ହୁଏ। ଦେଖନ୍ତୁ ଆସ୍ତେ ଆସ୍ତେ ଗା
ଠିକ କଥା ସେଇଟା ତ ସେଇଟା ପୁରା ଠିକ୍।
କୁହନ୍ତୁ?
ହୁଁ ସେଇଟା ତ ଠିକ୍ କଥା। ଗୋଟେ ଜିନିଷ ଯୋଉ ଆପଣ ଯୋଉ କହିଲେ କି ପିଲା ଗୋଟେ ମ୍ୟାଟ୍ରିକ୍ ପାସ୍ କରି ସାରିଲା ପରେ ତାଙ୍କ ବାପା ମାଆ ଙ୍କୁ ଗୋଟେ ଗାଡ଼ି ଦେଇ ଦଉଚନ୍ତି। ପ୍ର ପ୍ରଥମତଃ ବାପା ମାଆ ତାଙ୍କ ଜୀବନଟାକୁ ବର୍ବାଦ କରିବା ସାଙ୍ଗେ ସାଙ୍ଗେ ଅନ୍ୟ ଜଣଙ୍କ ଜୀବନଟା ବି ବର୍ବାଦ କହୁଚନ୍ତି ଶୁଣନ୍ତୁ ସିଏ ମେନ୍ କଥ ପ୍ରଥମ କଥା ହଉଚି ପ୍ରଥମତଃ ସାଙ୍ଗସାଥି ସାଙ୍ଗସାଥି ହେଲା ପରେ ନିଶାଦ
ଆଜ୍ଞା।
ଖାଇକି ଆଜିକା ଏ ଦିନରେ କମ ଏଜେ ପି ମାନେ କମ ବୟସର ପିଲାମାନେ ବି ନିଶା ସାବରନ କଲେଣି ବୁଝିପାଇଲେ। ନିଶା ନିବାରଣ ଆ କେରକୁ ପଡିଲେଣି ମାନେ କମ ଏଜରେ ଯାହା ଫଳରେ ବାପା ଏଇଟା କାହାର ପ୍ରଥମ ଭୁଲ ବାପା ମାଆଙ୍କର ଯେତେବେଳେ ବାପା ମାଆ ତାଙ୍କ କୁ ଗାଡି ଟା ଦଉଚନ୍ତି ସେତେବେଳେ ସେ ପିଲାକୁ ବୁଝେଇବା ଦରକାର। ଯେ ଗାଡ଼ି ଟା ଦେଇ ଦଲୁ ତା ମାନେ ନୁହେଁ ଯେ ତମେ କାହାକୁ ଦୁନିଆରେ ମାନିବନି। ଯୋଉଠୁ ଦେ ରୋଡର ନିୟମ ମାନେ କି ଚଳିବ। ଯୋଉଠି ଯେତିକି ଯୋଉଠି ହେଲମେଟ୍ ଦରକାର ହେଲମେଟ୍ ପିନ୍ଧିବ। ଘରୁ ବାହାରିବା ଦରକା ମାତ୍ରକେ ହେଲମେଟ୍ ତା ପରେ ପ୍ରଥମତଃ କଥା ହେଲା। ଯେତେବେଳେ ପିଲାଙ୍କୁ ତୁମେ ବାଇକ୍ ଦଉଚ କି ସ୍କୁଟି ଦଉଚ କି ଯେକୌଣସି ଜିନିଷ ଦିଅ। ପ୍ରଥମ କଥା ହେଲା ତାକୁ ପ୍ରଥମେ ତାର ଲାଇସେନ୍ସ କରିବା ଉଚିତ୍।
ଆଜ୍ଞା।
ଫାଷ୍ଟ କଥା ଗାଡ଼ିର କାଗଜ ପତ୍ର ଠିକ୍ କରିବାର ଉଚିତ୍। କାରଣ ତା ଆଁ ଫଳରେ ଅନ୍ୟ ଜଣଙ୍କର ବି କ୍ଷତି ହେଇପାରେ। ସିଏ ଯୋଉ କା ଆକ୍ସିଡେଣ୍ଟଟା କରିବ। ନିଜର ତ ଅସୁବିଧା ଅସୁବିଧା ହବ ହବ। ତା ସାମ୍ନାରେ ଯୋଉ ଲୋକଟା ବି ଥିବ ତାର ବି ଅସୁବିଧା ହବ। ମାନେ ଗୋଟିଏ ପରିବାର ସାଙ୍ଗରେ ଦିଟା ପରିବାର ନଷ୍ଟ ହେଇଯିବ। କିନ୍ତୁ ଆଜିକାଲି ଦୁନିଆରେ ଲୋକମାନେ ସେଟା ବୁଝ୍ ବୁଝୁନାହାଁନ୍ତି ଲୋକମାନେ ତ ପ୍ରଥମେତଃ ବୁଝୁନାହାଁନ୍ତି ବୁଝୁ ନାହାଁନ୍ତି ଦୁଇ ରେ ବାପ୍ ବାପା ମାଆ ବି ଯଦି ଖୁସି ହେଇକି ମୋ ପିଲା ପାସ୍ କଲା। ମୋ ପୁଅ ଏତେ ମାର୍କ ରଖିଦେଲା ସେତେ ମାର୍କ ରଖିଦେଲା। ଯାହା ଫଳରେ ସେଇଟା କଣ କହିଲେ ସେ ସାଙ୍ଗେ ସାଙ୍ଗେ ଦେଇ ଦଉଚନ୍ତି। ରିସେଣ୍ଟ କେସ୍ ସେଇଠି ଗୋଟେ ହେଇ ଥିଲା। ଯେମତି ଗୋଟେ ହାଇୱା ର ମାନେ ହାଇୱାକୁ ସେ ଓଭରଟେକ୍ କରୁଥିଲା ସେ ପିଲାଟା। କେତେ ସେ ପିଲାକୁ ସତର ଅଠର ବର୍ଷ ପିଲା ହବ। ଓଇଖା ହାଇୱା କୁ ହାଇୱା ଗୋଟେ ଏଡ଼େ ବଡ଼ ଗାଡ଼ି। ଇଏ କଣ ଅମାନିଆ ମାନେ ରୋଡ ନୀତି ନିୟମ ରୋଡ ର ଗୋଟେ କ୍ୟଅଁ ଗ ମାନେ ରୋଡ଼ର ନୀତିନିୟମ ବି ଅଛି। ସବୁ ଜିନିଷକୁ ଯେକୌଣସି ଜିନିଷ ମାନି ଚଳିଲେ ସେ ଓଭରଟେକ୍ କରିଲା କଣ ହେଲା ଆକ୍ସିଡେଣ୍ଟ ହେଲା ମଲା ମ-ମୃତ୍ୟ ବରଣ କଲା ଲାଭ କଣ କାର ହେଲା ବାପା ମାଆଙ୍କ କତୁରୁ ପୁଅ ଗଲା।
ଆପଣ ଯୋଉ କଥାଟା କହିଲେ ଶୁଣନ୍ତୁ ମାନେ ଓଭରଟେକ୍ କରିହଉଉ କରିହବ କେତେବେଳେ ନା ଯେତେବେଳେ ରାସ୍ତା ଟା ଚଉଡା ଥିବ ଠିକ ଅଛି। ତ ଯଦି ଆମେ ସିଙ୍ଗଲ୍ ରେ କ୍ରସ୍ କରିବା ତ ଆ ସାମ୍ନା ପଟୁ ବି ଗାଡି ଆସୁଚି ଆମେ ତ ଆମେ ମୁଁ ଆମେ ତ ଛୋଟ ଗାଡି ନବା ନା ଦେଖନ୍ତୁ ଯଦି ବି କିଛି ଆପ୍ ଆପଣଙ୍କର ଆପଣ ଗୋଟେ ବଡ ଗାଡି ଚଲଉଚନ୍ତି। ଅ ଜଣେ ଛୋଟ ଗାଡି କିନ୍ତୁ ଅ ସବୁବେଳେ ଛୋଟ ଗାଡିର ଭୁଲ ଥିଲେ ବି କେବେ ଛୋଟ ଗାଡିକୁ ଭୁଲ ଦିଆଯାଏ ନାହିଁ। କିନ୍ତୁ ବଡ ଗାଡିର ଭୁଲ ଦିଆଯାଏ। କେମତି ହଁ କିନ୍ତୁ ଦେଖିବେ
ହୁଁ।
ଆଜ୍ଞା, ଦେଖନ୍ତୁ ମୁଁ କଥା ଆମେ ଯୋଉ ରିସେଣ୍ଟଲି ଗୋଟେ କେସ୍ ହେଇଥିଲା ଦେଖିଥିବେ ଟ୍ରି ଅ, ଟି ବି-ବ୍ରିଜ ଉପରେ ଯିଏ ଗୋଟେ ଅ, ବାଇଶି ବର୍ଷର ପିଲାଟେ ଅ, ମାନେ କଣ ଗୋଟେ ବିପରୀତ ଦିଗରେ ଆସୁଥିଲା, ଏପଟେ ଗୋଟେ ଅଟୋ ଯାଉଥିଲା ବିଚରା ପିଲା ଟା ଏତେ ସ୍ପିଡ ଗାଡି ଥିଲା, ଯେ ଭାବନ୍ତୁ ସେ ଦୁର୍ଘଟଣା କେ ତେ ଭୟାନକ ହେଇଥିବ, ଯେ ଗୋଟେ ମା ଗୋଟେ ତା କୋଳ ଶୂନ୍ୟ ହେଇଗଲା ଗୋଟେ ପୁଅ ମାତ୍ର। ଯାହାର ବେକରୁ ଅ, ମାନେ ମୁଣ୍ଡରୁ ଗଣ୍ଡି ଯୋଉ ଓଡିଆରେ କୁହନ୍ତିନି ସେଇଟା ଅଲ ଗା ହେଇଗଲା କେତେ ଭୟାନକ। ଏବେ କାଲି ଗୋଟେ କେସ୍ ହେଇଚି ଶୁଣନ୍ତୁ ଖୁଣ୍ଟୁଣି ପାଖରେ, ସେ ବାପା ମାଙ୍କର ଗୋଟେ ମାତ୍ର ପୁଅ ଠିକ ଅଛି। ସିଏ ଗା ଡି ମାନେ ନେଇକି ଯାଉଥିଲା। ହଠାତ୍ ବା-ଆଗ ପିଲାଟିର ଭୁଲ ଅଛି। ସେ ବାଡେଇଦେଲା ନେଇକି। ଗାଡି ଠିକ ସେରେ ଚଲା ସିକିନି। ଏଇଠି ହିଁ ବାପା ମାଙ୍କର ଭୁଲ ରହୁଛି। ଯଦି ପିଲା ଗାଡି ଚଲା ଶିଖିନି ଆପଣ ଗାଡି ଦେଇକି ପଠଉଛନ୍ତି କାହିଁକି? ପଠେଇଚ ସିଏ କଣ କରିଚି ନା ବାଡେଇ ଦେଇଚି, ବାଡେଇ ଦେଇଚି ଯେତେବେଳେ ସ୍ଟଟ୍ ଡେଥ୍ ହେଇଯାଇଛି। ବୁଝିପାରୁଛନ୍ତି ନା। କିନ୍ତୁ ଲୋକମାନେ ସେଇଟା ନ ବୁଝିକି ଓଲଟା ଡ୍ରାଇଭର୍ କୁ ଆସିକି ବାଡେଇଛନ୍ତି।
ହୁଁ, ସେ ସେଇ ତ ଆପଣ ଯୋଉ କଥା କହିଲେ। ଆ ଆପଣ ଯୋଉ କଥା କହିଲେ ବଡ଼ ଗାଲିକି ଦୋଷ ନ ଦେଇ ଛୋଟ ଗାଡ଼ିକି, ସରି ଛୋଟ ଗାଡ଼ି ଦୋଷ ନ ଦେଇ ବଡ଼ ଗାଡ଼ି ଦୋଷ ଦିଅନ୍ତି। ଏଠି ଭୁଲ୍ କାର, ଯିଏ ବଡ଼ ଗାଡ଼ି ଚଲଉଥଲା ତାର ଯେହେତୁ ଲାଇସେନ୍ସ ଅଛି ମାନେ ସିଏ ଯେକଣ ତାର ଗାଡିର କାଗଜ ପତ୍ର ଥିବ ତା ନିଜର ପ୍ରମାଣପତ୍ର ଥିବ ବୋଲି ଗୋଟେ ମାଲିକ ତାକୁ ଗାଡ଼ି ଦେଇଛି। ବୁଝିପାଇଲେ। ଯେହେତୁ ଆପ ଏ ଠି ଆପଣଙ୍କର ଚ- ପିଲାର ଭୁଲ, କିନ୍ତୁ ଆପଣ ଯୋଉ କଥା କହିଲେ ଠିକ୍ କଥା କହିଲେ। ରୋ ଡରେ ଲୋକ ସେ ବଡ ଗାଡି କଥା ଦେଖିବେନି। ଏଠି ବୁଲ ଆପଣଙ୍କ ଯୋଉ କଥା କହିଲେ ସେ ଗାଡି ଚଢେଇ ମାନେ ଗାଡି ଚଲା ଶିଖିନି ବାପା ମା ଦେଲେ। ବୁଝିପାଇଲେ ସେଥି ମୁଁ ଆପଣ କେ କେ ପୂର୍ବରୁ କଣ କହୁଥିଲି? ସେଥିପାଇଁ କହିଲି ଏଇଟା ବାପା ମାଙ୍କର ପ୍ରଥମ ଭୁଲ। ଯଦି ବାପା ମା ପିଲାକୁ ଆପଣଙ୍କ ତେବେ ବାପା ମା ପିଲାକୁ ଯଦି ଠିକ ଅଭ୍ୟାସ କରିବେ। ଅଭ୍ୟାସ କରିକି ହିଁ ଗାଡି ଦବାଟା ପ୍ରଥମ କାମ ହଉଚି ସେଇଟା। ତାପରେ ତୋମେ ରୋଡ଼୍ ରେ ଚଲେଇବ ନଚଲେଇବ ସେଇଟା ତ ଆପଣଙ୍କ ଇଏ ଉପରେ ଡିପେଣ୍ଡ କରେ ନା ଆପଣଙ୍କ ଉପରେ ଇଏ କରେ।
ଆଜ୍ଞା।
ଯାହାଫଳରେ ଇଏ କଣ ହଉଚି ନା, ଦିନକୁ ଦିନ ଦେଖନ୍ତୁ ରିସେଣ୍ଟ ଆପଣ ଯୋଉ କଥା କହିଲେ ମାନେ କେ ଏଇ ଦି ତିନି ଦିନ ଭିତରେ ଏତଟା କେସ୍ ହେଲାଣି ବୁଝିପାଇ
ଜ୍ଞା
ମାନେ ଆକଳନ କରନ୍ତୁ ଦିନକୁ କେତେଟା ମାନେ ଦୁର୍ଘଟଣା ଜନିତ କେସ୍ ହଉଚି। ଯା ଫଳରେ କେତେ ଲୋକ ମ-ମରୁଚନ୍ତି। ମାନେ ଓଡିଶା ଓଡିଶାରେ ମଧ୍ୟ ଏଇଟା ଫାଷ୍ଟ ଓଡିଶାରେ ବୋଧେ ଅଧିକା ଏଇ ଆକ୍ସିଡେଣ୍ଟ ହଉଥୁବ ଯାହା ଫଳରେ ଏଇ ଏଇ ଛୋଟ ଛୁଆ ଅନ୍ୟ କଣ୍ଟ୍ରି କଥା ମୁଁ କହିବି, ଅନ୍ୟ ଦେଶ କଥା କହିପାରିବିନି। କିନ୍ତୁ ଓଡିଶାରେ ବିଶେଷ କରି ଦେଖନ୍ତୁ ଆ